ବନ୍ଧୁ ନମ
ନମସ୍କାର।
ଭଲ ଅଛନ୍ତି?
ଆଜ୍ଞା।
ଆଉ କଁ ଖାଇଥିଲେ?
ଆଜ୍ଞା ଖାଇଥିଲି ବରା ଇଟିଲି।
ବରା ଇଟିଲି ବରା ଇଟିଲି ବନ୍ଧୁ ଖାଉଛନ୍ତି ଯେ ଦେହ ପାଇଁ ଭଲ ନୁହେଁ ବୁଝିଲେ କି?
ଆଜ୍ଞା।
ଦେହ ଶରୀର ପାଇଁ ଭ ଏ ଭଲ ନୁହେଁ। ଟିକେ ଦେଶୀ ଜିନିଷ କିଛି ଖାଆନ୍ତୁ ସକାଳୁ ଉଠିବେ ଚୂଡ଼ା କଦଳୀ ଖାଇବେ। ବୁଝିଲେ କି ଗାଧୁଆଳେ ନଅଟା ଦଶଟା ବେଳକୁ ପଖାଳ ବଡିଚୁରା ହଉ ଶାଗ ଭଜା ହଉ କି ଆଳୁ ଭଜା ହଉ ବାଇଗଣ ପୋଡା ହଉ କି ଆପଣଙ୍କ ଟମାଟର ଟିକେ ତେଲରେ ଭାଜିଦେବେ। ଯେକୌଣସି ଟିକେ ଦେଶୀ ଉପଚାର ଏଇଭଳିଆ ଜିନିଷ ଖାଇଲେ ଶରୀର ଟା ଭଲ ରହିବେ। ଗାଧୁଆଳୁ ଗାଧୁଆଳୁକୁ ସେମତି ତତଲା ଟିକେ ଗରମ ଭାତ ହେଇଥା ଯେ କୌଣସି ଘରେ କଣ ତକାରୀ ମକାରି ଡାଲି ହେଇ ଥିବ କି ଡାଲମା ହେଇଥିବ। ବୁଝିଲେ କି ଏଇଭଳିଆ ଜିନିଷ ଖାଇବେ ବରା ଇଟିଲି କ୍ୟା ଖାଇବାଟା ଖାଆନ୍ତୁ କେତେବେଳେ କେନ୍ତି ଅକେଜନାଲ ରଖନ୍ତୁ।
ଆଚ୍ଛା ଜଣାପଡ଼ୁଛି ଆଜ୍ଞା ଆପଣ କହିବା କ ଥା ମୁଁ ଜାଣିପାରୁଛି ବରା ଇଟିଲି ମାନେ ସବୁବେଳେ ଖାଆନ୍ତୁ ନାହିଁ ଇଁ ମାନେ ଦିନେ ଅଧେ ଖାଆନ୍ତୁ ଆଉ।
ଆଚ୍ଛା ଆଉ ବନ୍ଧୁ ଚାଲୁନ ଟିକେ ରଥଯାତ୍ରା ଆଇଲାଣି ପୁରୀ ଯାଆନ୍ତେ ବୁଲି ଆସନ୍ତେ।
ଆଜ୍ଞା ପୁରୀ ତ ମୁଁ ବହୁତ ଥର ଯାଇଛିି ଆଜ୍ଞା କିଛି ମୁଁ କୁଆଡେ ଏବେ ବୁଲିପାରେନା ଖାଲି ଠାକୁରଙ୍କ ମାନେ ଅ ଜଗା ଦର୍ଶନ କରିକି ଆଉ କୁଆଡେ କି କିଛି ବୁଲିପାରେନା ଆପଣ ଯେହେତୁ ତ ସବୁ ଜାଣିଛନ୍ତି ଆପଣ ସେଦିନ କୋଉଦିନ ମାନେ ର ରଥ ଯା ଯାତ୍ରା ବେଳକୁ ଯିବା ଯିବି ଆଉ ଆପଣ ମୋତେ ବୁଲେଇ ଦେବେ ତ!
ଆଜ୍ଞା ଶୁଣନ୍ତୁ ମୁଁ ଏଥର ରଥଯାତ୍ରାକୁ ଯିବି ଆପଣ ଚାଲନ୍ତୁ ମୋ ସହିତ ଟିକେ ଗଲେ ଆପଣଙ୍କ କୁ ରଥଯାତ୍ରା ହେତ ଗୁଣ୍ଡିଚା ଦେଖିବା ବାହୁଡ଼ାକୁ ବାହୁଡ଼ା ପାଇଁ ରହିବା ତାପରେ ଆପଣଙ୍କର ଏ ଯୋଉ ହଁ ଅଧରପଣା, ସୁନାବେଶ ନୀଳାଦ୍ରିବିଜେ
ଆଜ୍ଞା।
ସେ ସବୁ ନୀତି ତାଙ୍କର ନୀତି କାର୍ଯ୍ୟ ସବୁ ହଉଛି ଠାକୁରଙ୍କର ପରମ୍ପରା ଯେମିତି ସବୁ ହଉଛି ତାଙ୍କର ହଁ ଲକ୍ଷ୍ମୀ ମା ଯେମିତି ଭେଟ ମେଣ୍ଡପରେ ଆସିକି ଠିଆ ହେବେ ଅ ତିନି ତାପରେ କାଳିଆକୁ ଆମର କାଳିଆ ଠାକୁରକୁ ଦର୍ଶନ ଦେଲେ ଭେଟ ମଣ୍ଡପରେ ତାପରେ ନିଳାଦ୍ରୀ ବିଜେ ଠାକୁର ମନ୍ଦିର ଭିତରକୁ ଯିବେ ବୁଝିଲେ କି ଲକ୍ଷ୍ମୀ ମା ଯେତେ ଯେତେବେଳେ ଆମେ ଭେଟ ମଣ୍ଡପକୁ ନ ଆସି ଥାଆନ୍ତି ଆଜ୍ଞା ମାଳ ନ ଆସିଥାଏ ଲକ୍ଷ୍ମୀ ମାଆଙ୍କ କତିରୁ
ଆଜ୍ଞା।
କାହା ପାଖକୁ ନା ଆମ ଜଗା ଠାକୁର କତିକିି ହେତେବେଳେ ଯାଏଙ୍କେ ଆଜ୍ଞା ମାଳ ନ ଆସିଲା ପର୍ଯ୍ୟନ୍ତ ଜଗା ଠାକୁର ଆମର ଭିତରକୁ ଯିବେନି।
ଆଜ୍ଞା।
ସେ ଜିନିଷ ଦେଖିବାକୁ ବହୁତ କମ୍ ଲୋକଙ୍କୁ ସୁଯୋଗ ମିଳେ।
ଆଜ୍ଞା ଆଜ୍ଞା।
ଲୋକ ବି ବହୁତ୍ ସେଠି ଥାଇକି ବି ଏ ଦୃଶ୍ୟଟା ଦେଖିପାରନ୍ତିନି।
ଆଜ୍ଞା।
କାହିଁକିନା ବହୁତ ଦୂରରେ ଲୋକ ଥାଆନ୍ତି ବୁଝିଲେ କି?
ଆଜ୍ଞା ଆଜ୍ଞା।
ଆପଣ ଗଲେ ଆପଣଙ୍କୁ ସବୁ ଜିନିଷ ବୁଲେଇ ବାଲେଇ ଦେଖେଇବି ତାପରେ ମନ୍ଦିର ଭିତରେ ବହୁତ କିଛି ଅ ଅଲୌକିକ ଦୃଶ୍ୟ ବି ଅଛି ଆପଣ ଦେଖ ଜାଣିନାହାନ୍ତି କି ଦେଖିନାହାନ୍ତି।
ଆଜ୍ଞା।
ଏମିତି କି ଗଙ୍ଗ ଗଙ୍ଗା ଯମୁନା କୂଅ ଦେଖିଛନ୍ତି ଆପଣ? ଦେଖିନଥିବେ ଆଉ ରୋଷ ସେ ଶା ରୋଷେଇ ଶାଳ ଦେଖିଥିବେ କିନ୍ତୁ ରୋଷେଇ ଶାଳ ଭିତରୁ କଣ ଯାଇଛନ୍ତି କି ଆପଣ?
ନା।
ଯାଇନାହାନ୍ତି ମହାଦେବ ଗଲେ ତା ଭିତରେ ବି ବୁଲିବ ଢିଙ୍କି ଢିଙ୍କିଶାଳ ଦେଖିଛ ଠାକୁରଙ୍କର ଯୋଉ ଚାଉଳ କୁଟିବ କୁଟା ହୁଏ।
ଆଜ୍ଞା ଆଜ୍ଞା।
ସେତିକିବେଳେ ଢିଙ୍କିଶାଳ ବି ଦେଖେଇବି। ତାପରେ ଆପଣଙ୍କର ଯମୁନା କୂଅରୁ ପାଣି ଯାଏ ଠାକୁରଙ୍କର ରୋଷେଇ କାର୍ଯ୍ୟରେ ଲାଗେ ଯୋଉଟା ରନ୍ଧା ରନ୍ଧି ହୁଏ ଆଉ
ଆଜ୍ଞା।
ଅ ତାପରେ ଗଙ୍ଗା କୂଅରେ ରୋଷେଇ ଚାସ ବି ହୁଏ। ଆଉ ଯମୁନା କୂଅରେ ଠାକୁରଙ୍କର ରୋଷେଇ ବାସ ହୁଏ କିନ୍ତୁ ଅଧିକା ତାଙ୍କର କାର୍ଯ୍ୟ ହଉଛି ପନି ପରିବା ଧୁଆଧୁଇ ହୁଏ।
ଆଜ୍ଞା।
ଆଉ ଠାକୁରଙ୍କର ଅଲଗା ଗୋଟେ ପ କୂଅ ଅଛି ଯୋଉ କଣ କି ତାଙ୍କର। ଅ ଠାକୁରଙ୍କର ଗାଧେଇବା ଠୁ ତାଙ୍କର। ନିତ୍ୟ କର୍ମ ହବୁ ହଏ ନା ନା। ସ୍ନାନ ପୂର୍ଣ୍ଣିମା ତ ହୁଏ ଠାରଙ୍କର ସ୍ନାନ ପୂର୍ଣ୍ଣିମା ଗଲାଣି।
ଆଜ୍ଞା ଆଜ୍ଞା।
ଠାକୁରଙ୍କର ଏ ଯଉଁ ଅଲଗା ଯଉ କୂଅଟା ଥାଏ ଠାକୁରଙ୍କର ଡେଲି ସେ କୂଅରେ ଗାଧା ଗାଧି କରନ୍ତି।
ଆଜ୍ଞା ଆ
କୋଇଲି ବୈକୁଣ୍ଠ ଦେଖିବେ ଆଉ ମୁକ୍ତି ମଣ୍ଡପ ଦେଖିବେ।
ଆଜ୍ଞା।
ତା ସହିତ ଠାକୁରଙ୍କର ଗୋଟା ଅଛି ମନ୍ଦିର ଭିତରେ ଗୁମ୍ଫା। କି ସେଟା କୋଉଠିିକି ଯାଇ ତା ତ କେହି ତ ଆକଳିନ ଆକଳନ କରିନାହାନ୍ତି। ତା ଭିତରେ ଶିବ ମନ୍ଦିର ଗୋଟା ଅଛି ଯାଇକି ସେ ମନ୍ଦିର ଭିତରେ ପଶିଯିବ। ଗୁମ୍ଫା ଭିତରୁକୁ ପାଞ୍ଚ ଛଅ ଜଣ ଲୋକ ଏକା ସାଙ୍ଗରେ ପଶିଯିବେ। ବୁଝିଲେ କି। ଆପଣ ଚାଲିଲେ ଭଲ ହୁଅନ୍ତା ବୁଝିଲେ ଆଉ ତା ତ ପୁଣି ଯୋଉ ଆମର ରହିଛି କଣ କହିଲ ହୁଁ। ଆ ଯୋଉ କଣ କହୁଥିଲି ତ ହଁ ହଁ ହଉ ସମୁଦ ଦୂରରେ ଯାଇକି ମହୋଦଧିରେ ସ୍ନାନ କରନ୍ତେ ଲହରୀ ଭାଙ୍ଗନ୍ତେ। ବୁଝିଲେ କି ତାପରେ ଚନ୍ଦ୍ରଭାଗା ଟିକେ ଯାଇ ଦର୍ଶନ କରନ୍ତେ।
ଆଜ୍ଞା।
ତାହା ସହ କୋଣାର୍କ ଯାଇ ଟିକେ ଦେଖନ୍ତେ ଚନ୍ଦ୍ରଭାଗରେ ପୁଣି। ଅ ସୂର୍ଯ୍ୟ ଯେତେବେଳେ ଉଦୟ ହୁଏ ସେଟା ଟିକେ ଦେଖନ୍ତେ।
ଆଜ୍ଞା।
ଆଉ ବାକି ରହିଲା ଆପଣଙ୍କର ଯୋଉଟା କି କଉଠି ଆମର ଯଉଠି? ବୋଲବମ୍ ପାଣି ହେରା ନେଇକି ଯାଆନ୍ତି ଚନ୍ଦନପୁର।
ଆଜ୍ଞା।
ଉଠାନ୍ତି ସେ ଗାଡିଆରେ ଦେଖନ୍ତୁ ନରେନ୍ଦ୍ର ପୋଖୁରି ଟିକେ ଯାଇ ବୁଲି ଅସିଜାଇଥାନ୍ତେ ସେଠି ବି ସ୍ନାନ କରନ୍ତେ।
ଆଜ୍ଞା।
ସେଠି ନରେନ୍ଦ୍ର ପୋଖରୀରେ ଆମ ଚନ୍ଦନ ଯାତ ହୁଏ। ଚନ୍ଦନ ଯାତ୍ରା ଗଲାଣି ସେ ଯାତ୍ରାଟା ହୁଏ ସେଠି ଲୋକ ବହୁତ ହୁଅନ୍ତି। ବୁଝିଲେକି ସେଠି ପାଇଁ ଟିକେ ବୁଲାବୁଲି କରନ୍ତେ।
ଆଜ୍ଞା।
କଣ କହୁଛନ୍ତି ଆପଣ ଯିବେ ତ?
ଆଜ୍ଞା ନିଶ୍ଚୟ ଆପଣଙ୍କ ସହିତ ଯିବି ରଥଯାତ୍ରା ବୁଳୁକୁ। ଆପଣ ମୁଁ କୁଆଡେ ଶୁଣିଥିଲି ଆପଣଙ୍କ ମାନେ ମହାବିନାୟକ ଗୋଟେ ଠାକୁର ଅଛନ୍ତି ଆପଣ ଏରିଆରେ?
ହଁ ଅଛି।
ଆଜ୍ଞା ଆଉ ସେଠି ଗୋଟେ ନୂଆ ଏବେ ଠାକୁର ମାନେ ଜଗାଙ୍କ ମନ୍ଦିର ଗୋଟେ ଖୋଲାହେଇଛି। ଆପଣଙ୍କ ଅଞ୍ଚଳ ଲୋକ କହୁଛନ୍ତି ଯେ ସେକେଣ୍ଡ ପୁ ଯଉ ସରି ଦ୍ଵିତୀୟ ପୁରୀ।
ହଁ ସେଠିକି ଆସନ୍ତୁ ସେଠିକି ବି ବୁଲାବୁଲି ଟିକେ କରିବେ ଦେଖିବେ। ସେ ପୁରୀ ତ ହେଇପାରିବନି କାରଣ ଆମ ଶ୍ରୀକ୍ଷେତ୍ର ଗୋଟିଏ ଧାମ ଜଗା ଧାମ। ଶ୍ରୀକ୍ଷେତ୍ର ଧାମ ଏଟା ତା ଭଳିଆ ମନ୍ଦିର ଅନେକ ହେଇପାରେ କିନ୍ତୁ ଠାକୁର ତ ହେଇଜି ନା କିନ୍ତୁ ସବୁ ଜାଗାରେ ଅ ମନ୍ଦିର କିନ୍ତୁ ଗୋଟେ କ୍ଷେତ୍ର। ଅମ ଶ୍ରୀକ୍ଷେତ୍ର ସେଭଳିଆ ମନ୍ଦିର ସବୁ ଜାଗାରେ ହବ ଠାକୁର ବି ଆସି ପୂଜା ହେବେ ସେମିତି କିଛି ନଥାଏ।
ଆଜ୍ଞା।
ମନରେ ଭାବ ଥିଲେ, ଭକ୍ତି ଥିଲେ, ଶ୍ରଦ୍ଧା ଥିଲେ ସବୁ କଥା ମାନେ, କାର୍ଯ୍ୟ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହବ। ନିଷ୍ଠା ଥିବା ଦରକାର। ସେତିକି ବୁଝିଲେ କି? ଆପଣଙ୍କର, ଆପଣ ଶୁଣନ୍ତୁ ଆପଣଙ୍କର ମନରେ ଭାବ ପ୍ରବଣତା ଆଉ ନିଷ୍ଠାର, ଆପଣଙ୍କ କଥାରୁ ଜଣା ପଡୁଛି ବୁଝିଲେ କି।
ଆଜ୍ଞା।
ଆପଣ ବହୁତ ଦେବାଦେବୀ ଉପରେ ଟିକେ ବିଶ୍ଵାସ କରନ୍ତି, ଆପଣଙ୍କ କଥାରୁ ଜଣା ପଡୁଚି।
ଆଜ୍ଞା।
ବୁଝିଲେ କି?
ଆଜ୍ଞା।
ଆଉ ବନ୍ଧୁ ଟିକେ ଆସନ୍ତୁ ଆମ ଘର ଆଡ଼େ, ବୁଲିବାକୁ ଟିକେ ଯିବା।
ଆଜ୍ଞା।
ବହୁତ ଦିନ ହେଲା, ଟିକେ ଆପଣଙ୍କ ସହିତ ସାକ୍ଷାତ ହେଇନି। ଆଲିଙ୍ଗନ ଟିକେ ହବା, ତାପରେ ବଣଭୋଜି ଟ ଟି ଟିକେ ଆୟୋଜନ କରିବା।
ଆଜ୍ଞା।
ଆମର ଏପଟେ ପଳାଶ୍ରମ ଟା ଜିନିଷ ଅଛି ପଳାଶ ବଣ ବୋଲି, ସେଠି ଯାଇ ଟିକେ ଭୋଜିଭାତ କରନ୍ତେ।
ଆଜ୍ଞା ତାହେଲେ ସେ ଆଜ୍ଞା ସେ ପଳାଶୁଣୀରେ, ଆପଣଙ୍କର ହରିଣ ଆଉ ବାଘ ପାଘ ନାହାନ୍ତି ତ?
ନା ନା ସେଠି ହରିଣ, ବାଘ ନାହାନ୍ତି। ସେଠି ବାରହା ଅଛନ୍ତି। ଅ ଘୁଷୁରୀ ଯୋଉ କୁହନ୍ତି ସେଠି ବାରହା ଅଛନ୍ତି, ସେ ଗୋ ବାରହା ଗୋଟେ ଦେ ଏଠି ଶିକାର ମିକାର କଲେ ହବନି। କାହିଁକି ସେ ଯେହେତୁ ସିଏ ବି ଗୁଡା ଆମ ଭଳିଆ ଆମେ ମଣିଷ ହେଲେ ସେ ପଶୁ, କିନ୍ତୁ ହେଲେ କଣ ହବ ସେ ବି ଗୁଟେ ଜୀବନ ପାଇଚନ୍ତି ନା।
ଆଜ୍ଞା ଆଜ୍ଞା ଆପଣ, ହଉ ଆଜ୍ଞା କୁହ ଆଜ୍ଞା ଆପଣ ଯୋଉ ବାରହା, ତ ମୁଁ ମାନେ କିଛିଟା ଅଞ୍ଚଳ ଶୁଣିଛି ବାରହା କୁଆଡେ ଆପଣଙ୍କର ଫସଲ ଯେମିତିକି, ଆପଣ ଯୋଉ ଧାନ କିମ୍ବା ଲଳିତା କରୁଛନ୍ତି। ଆପଣ ତ ଫସଲ ନଷ୍ଟ କରୁଥିବେ ନିଶ୍ଚୟ।
ଆ ଶୁଣନ୍ତୁ ଆମେ ଗୋଟା ଜିନିଷ ହଉଛି, ଗୋଟା ଫ ଯେକୌଣସି କାର୍ଯ୍ୟ କଲେ
ଆଜ୍ଞା।
କ୍ଷୟକ୍ଷତିର, ହାନି ଲାଭ ଲାଗି ରହିଥାଏ ବୁଝିଲେ କି।
ଆଜ୍ଞା।
ତା ବୋଲି କଣ ଆପଣଙ୍କ, ଗୋଟେ ଜିନିଷ ଆପଣ ବଜାରରୁ କିଣି ଆଣୁଛନ୍ତି। ତାର ଆଜିର ଅ ମାନେ ଯୋଉ ଥାଏ ମୂଲ୍ୟ
ଆଜ୍ଞା।
ଦଶ ଟଙ୍କା ଥାଇପାରେ, କାଲି ଗଲାବେଳକୁ ପନ୍ଦର ଟଙ୍କା ହେଇଯାଉଛି। ତା ବୋଲି କଣ ଆପଣ ଖାଇବାଟା ବନ୍ଦ କରିଦଉଛନ୍ତି, ବନ୍ଦ କରୁନାହାନ୍ତି ନା। ଅଧିକ ହେଲେ ବି ଅଧିକ ମାତ୍ର ହେଲେ ବି କିଣିକି ଖାଉଛନ୍ତି, କମ୍ ମାତ୍ର ହେଲେ ବି କିଣିକି ଖାଉଛନ୍ତି। ଏଇଆ ଅଧିକ ହେଲେ ଟିକେ ଅଳ୍ପ କିଣି ଆଣୁଛନ୍ତି, କମ୍ ହେଲେ ଅଧିକା ଟିକେ କିଣି ନେଇଆଉଛନ୍ତି। ଏଇଆ ଟିକେ ହଉଛି ବୁଝିଲେ କି, ତାପରେ ବାରହା ଆଉ ସେତିକି ରେ ଆମର ଯୋଉ ପଳାଶ ବଣ ଅଛନ୍ତି
ଆଜ୍ଞା।
ଫସଲ ଖାଇବେ, ସେ ପାଇଛନ୍ତି ମ ତ ତାପରେ ଥୋଡିନା ସିଏ କୋଉଠି କଣ କିଣିକି ଆଣି ମାନେ ଅ ତାଙ୍କ ପାଇଁ କଣ ଅଲଗା କୋଉଠି କଣ ଅଛି ସେମିତି ବୁଝି ତାଙ୍କର ତାଙ୍କ ଜୀବନ ଟା ହେଇଛି ବୁଲିିବାଲି ଖାଇବାରେ
ଆଜ୍ଞା।
ଆ ବାରିରେ ପଶି ତା ବାରିରେ ପଶି ବୁଲିବାଲି ଖାଇବେ ଆମ କା ତାଙ୍କ ଧର୍ମ ସିଏ କରୁଛନ୍ତି ଆମ ଧର୍ମ ଆମେ କରୁଛେ ବୁଝିଲେ କି
ଆଜ୍ଞା।
ସିଏ ଯେ ଭଗବାନ ତାଙ୍କୁ ଯେମିତି ଦେଇଛନ୍ତି
ଆଜ୍ଞା।
ଜନ୍ମ ଯେମିତି ଯୋଉ ଧର୍ମରେ ଯାହାକୁ ଯେମିତି ଗଢିଛନ୍ତି ଯେକୌଣସି କାର୍ଯ୍ୟ ଦେଇକି ଯାହାକୁ ଗଢିଛନ୍ତି ସେ କାର୍ଯ୍ୟଟା ସେ କରୁଛନ୍ତି।
ଆଜ୍ଞା।
ତାଙ୍କ ନୀତି କାର୍ଯ୍ୟ ତାଙ୍କର ଅଲଗା ଆମ ନୀତି କାର୍ଯ୍ୟ ଆମର ଅଲଗା ବୁଝିଲେ କି
ଆଜ୍ଞା।
ନିଷ୍ଠାପରତା ରଖିବାକୁ ପଡେ।
ଆଜ୍ଞା ଆଜ୍ଞା।
ଗୋଟା ଭଗବାନ ଙ୍କୁ ଭଗବାନ ବୋଲି ବିଶ୍ଵାସ କରୁଛନ୍ତି ତ?
ଆଜ୍ଞା।
ଅ ଉମ ଭୂତ ପେତ ବୋଲି ବିଶ୍ଵାସ କରନ୍ତି
ଆଜ୍ଞା।
ସେମିତି ଜିନିଷ ହବ ସେଇୟା ଯାହାର ଯେମିତି ପ୍ରକୃତି ସେ ହିଁ ସେହା ହିଁ କରିବ କୁକୁର ଲାଙ୍ଗୁଡ କେବେ ସିଧା ହେଲାଣି।
ନା ନା ଆଜ୍ଞା।
ସେ ଜିନିଷ ହଉଛି ସେୟା, ଯିଏ ଯେମିତି ଜନ୍ମ ନେଇଛି ସିଏ ସେଇ କାର୍ଯ୍ୟ ହିଁ କରିବ। ସେ ଯୋଉଥିପାଇଁ ଯିଏ ଜନ୍ମ ନେଇଛି ସେ କାର୍ଯ୍ୟ ହିଁ କରିଆକୁ ଆଇଛି ସିଏ, ସେ କାର୍ଯ୍ୟ ହିଁ କରିବ। ବୁଝିଲେ କି ବନ୍ଧୁ।
ଆଜ୍ଞା।
ଆପଣ ଆପଣଙ୍କ ଶୁଣନ୍ତୁ ବନ୍ଧୁ
ଆଜ୍ଞା।
ଆଉ ର ରାତି ଅନେକେ ହେଲାଣି ବୁଝିଲେ କି
ଆଜ୍ଞା।
ଆପଣ ଆପଣ ଯାଆନ୍ତୁ ଖାଇବେ ରେଷ୍ଟ୍ ନେବେ ଆଉ ପରିବାର ସହିତ ଟିକେ ମଜାମସ୍ତି କରିବେ ରାତିରେ ସୁଆ ସୁଇ କରିବେ, ବୁଝିଲେ କି
ଆଜ୍ଞା ଆପଣ ଆଡ଼େ ତା ହେଲେ ଆଜ୍ଞା ଆପଣ ଆଡେ ତାହେଲେ ରାତି ଅନେକ ହେଲାଣି ଆମର ତ ଏବେ ଏବେ ରା ରାତି ପାଇଲା
ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ ରଖୁଚି ବନ୍ଧୁ ଜୟ ଜଗନ୍ନାଥ।
ଆଜ୍ଞା।